ହା ଲୋ।
ହ୍ୟାଲୋ।
ହ୍ୟାଲୋ।
ହାଲୋ।
ହାଲୋ। ଆଜ୍ଞା କଣ କୁହନ୍ତୁ?
ଆଜ୍ଞା ଭଏସ୍ ଟା କ୍ଳିଅର ହଉନି ଆପଣଙ୍କ।
ହାଲୋ
ହଁ ଏବେ ଭଏସ ଆସିଲା?
ଆଜ୍ଞା ଆଜ୍ଞା।
ହଁ ଆଉ କଣ କରୁଥିଲେ?
ଆଁ ଏବେ ତ ଖାଇକିନା ଜଷ୍ଟ ଶୋଇଚି ଆପଣ କଣ କରୁଥିଲେ?
ମୁଁ ଖାଇକି ଜଷ୍ଟ ଉଠିକି ଆଇଲିି।
କଣ ଖାଇଲେ ଆଜିି?
ମୁଁ ଖାଇଲି ଭାତ ଡାଲି ଆଉ ଉଁ ଛୋଟ ମାଛ ଭଜା। ଆଉ ଯୋଉ ଗୋଟେ ପିଆଜ ଆଉ ଖଟା। ଆଉ ତମେ?
ସେଇ ଭାତ ଆଉ ଚିଙ୍ଗୁଡି ଖାଇଥିଲା।
ଆଛା।
କୁଅ।
ଚିଙ୍ଗୁଡି କଣ ତରକାରୀ।
ନା ଫ୍ରାଏ ହେଇଥିଲା।
ଚିଙ୍ଗୁଡ଼ି ଫ୍ରାଏ ଚିଙ୍ଗୁଡି ମତେ ଭାରି ପସନ୍ଦ।
କଣ କୋଉଠି କଟକରେ ରହୁଚନ୍ତି।
ନା ଭୁବନେଶ୍ୱର। ଆଉ ଆପଣ।
ନା ମୁଁ ପା ପାରାଦିପିରେ ଅଛି।
ଆଚ୍ଛା ତାହେଲେ ଆପଣ ସେପଟେ ଅଁ ଯେହେତୁ ସମୁଦ୍ର ଅଛି ମାନେ ଏଇସବୁ ଜିନିଷ ଟିକେ କମ ରେଟ ରେ ମିଳୁଥିବ ବୋଧେ। ମାନେ ଏଇ ଯୋଉ ମାଛ ଚିଙ୍ଗୁଡି କଙ୍ଗଡ଼ା।
ହଁ ଆମର ସେ କମ ବି ଅଧିକ ହଉ ବୁଥ୍ ଚିଙ୍ଗୁଡି ମାଛ।
ହଁ ହଁ। ଭଲ କଥା ଆଉ ବର୍ଷା ଦିନେ ପାଣି ବି ସେମିତି ହଉଥିବ। ଆପଣଙ୍କ ଏରିଆରେ ଆଛା ଆଛା।
ଗାଁ ମଧ୍ୟରେ କିନ୍ତୁ ବହୁତ ପାଣି ହୁଏ ଏଇରା
ଆଚ୍ଛା ଆଚ୍ଛା। ଆଉ ଆଜି ଆପଣ ସେପଟେ ବର୍ଷା ହେଇଚି ନା ନାଇଁ।
ବର୍ଷା ତ ଆମ ସବୁବେଳେ ହଉଛି ସୋମବାରଠୁ ଲାଗି ରହିଲାଣି ବର୍ଷା।
ଅ ହ।
ଭୁବନେଶ୍ୱରରେ ବର୍ଷା ହଉନି।
ଭୁବନେଶ୍ବରରେ ହଉଥିଲା ଏବେ ବି ଟିକେ ଟିକେ ହଉଥିଲା ଛାତକୁ ଯାଇଥିଲି ଦେନ୍। ଏବେ ଟିକିଏ କମି ଯାଇଛି। ଏମତି ଉଁ ଲାଗି ରହୁଚି ଆଉ ହଉଚି କମୁଚି ଏମ୍ ଚାଲିଚି ଆଉ।
କାଲି ପହରଦିନ ଏତେ ନଥିଲା ଅଳ୍ପ ଅଳ୍ପ ଥିଲା କିନ୍ତୁ ପାଗ ପୁରା ଘୋ ଘୋଟିକି ହିଁ ରହୁଚି।
କାଲି ତ ଆମର ବୋହୁତ ଜୋର ବର୍ଷା ହଉଥୁଲା।
ଓହୋ ନାଁ ଏପଟେ ଏତେ ହେଇନି କାଲି। ଦେଖିକି ସେ ମାନେ ଫେଜ୍ ବାଇ ଫେଜେ ବର୍ଷା ହଉଚି ଆଉ।
ସେପଟେ ହେଲା ଏଳେ ଏପଟେ ନାହିଁ।
ହୁଁ ସେଇଆ।
ଆ ସକାଳୁ କଁ ଖାଇଥିଲେ?
ଏ ତ ମୁଁ ଖାଇଥିଲି ଉଁ ପଖାଳା ଭାତ ଆଉ ମାଛ ଭାତ।
ଓହୋ ଭଲ ଆଉ ସକାଳୁ ପଖାଳ ଭାତ ମାଛ ଭଜା ଏବେ ବି ଭାତକୁ ଚିଙ୍ଗୁଡ଼ି ଆଉ। ଭଲ।
ଆପଣ କଁ ଖାଇଥିଲେ ସକାଳେ?
ସକାଳୁ ମୁଁ ଯେ ଏମତି କିଛି ଖାଏନି ସକାଳୁ ବାସ୍ ଖାଇଥିଲି ଏମିତି ଆମ୍ଳା ଖାଇଥିଲି ବି କୁଡ଼ ଖାଇଥିଲି ଆଉ ପିଜୁଳି ଖାଇଥିଲି ଆଉ ଟିକେ ଆ।
ଦୀକ୍ଷା ନୋଉଚ।
ହୁଁ। ଆଉ କୁଆଡ଼େ ସବୁ ଗଲେଣି ଯିବା ବୁଲାବୁଲି?
ବୁଲାବୁଲି କଣ ଯାଇନି ତ କୁଆଡ଼େ। ରଥଯାତ୍ରାକୁ ଆପଣ ଯିବେ ପୁରୀ?
ନାଁ ଯାଇ ହବନି। ଆପଣ ଯିବେ?
ନାଁ ମୁଁ ଦି
ହୁଁ ବୋହୁତ ଗହଳି ହଉଚି ଯାଇ ହବନି।
ନ ଯାଇଥିଲୁ ଏଇ ଦି ମାସ ତଳେ। ଲାଇ ଯିବୁନା ଆଃ ଏ ସାଙ୍ଗ ପିଲାମାନେ ମୋ ସାଙ୍ଗ ପିଲାମାନେ ଆମେ ସବୁ ଯାଇଥିଲୁ ବୁଲିଆ
ଆପଣ ଧର ପୁରୀ ପାଇଁ ବାହାରିବା ମାନେ ଘରୁ ବାହାରିବେ ତେବେ କେତେ ସମୟ ଲାଗୁଚି ବହଞ୍ଚିବା ପାଇଁ?
ପୁରୀ ଆମୁକୁ ଲାଗିବ ଚାରି ଘଣ୍ଟା ବାଗିଆ।
ଚାରି ଘଣ୍ଟା ତ ବସ୍ ଚ ଏ ଯୋଉ ସୁ ବସ୍ କହୁ ସରି ମାନେ ବାଇକ୍ ଚଲେଇକି ତ ଆସି ପାରୁବନି।
ଆ ନା ଆମେ ଟ୍ରେନୁ ରେ ଯାଉ ନା ଜୁଲାଇ ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଲା
ହଁ ବାଇକ୍ ଚଲେଇ କେତେ ବାଟ ଆସିବ?
ହଁ ବାଇକ୍ ଚଲେଇକି ବି ଯାଆନ୍ତି ଆମର ଗାଁ ଲୋକ ପାଖରେ ସେ। ଲୋକ ଅଛ
ଆଚ୍ଛା ଆଚ୍ଛା।
ବାଇକ୍ ରେ ଗଲେ ଆମ ଗୋଟେ ସର୍ଟକଟ୍ ବାଟ ଅଛି ଜଗତସିଂହପୁ ବାଟ ଦେଇ ସେଠି ଗଲେ ଅ ପ ଆଟ କମ୍ ବାଟ ହବ। ଆଉ ଗୋଟେ ଆମର ବି ରାସ୍ତା ବି ବନୁଛି ଡାଇରେକ୍ଟ ପାରାଦୀପ ଟୁ ପୁରୀ ସେଟା ବେ ହେଲେ ତ ବୋହୁତ ପାଖ ହେଇଯିବ।
ଓହୋ।
ଏ ରାସ୍ତାଟା ହେଲେ ଆମ ପାଇଁ ତ ସହଜ ହବ ଗାଡ଼ି ନେଇକିି ଯିବାକୁ।
ହଁ ମେନ୍ କଥା ପୁରୀ ପାଇଁ ଟିକେ ବାଇକ୍ ଟା ହେଲେ ସୁବିଧା କାନ ପୁରୀରେ ଗଳି କନ୍ଦି ଅଲଗା ସୁଦୁ କାନ ବଜାର ଅଛି ସବୁ ବୁଲିବାକୁ ସୁବିଧା। ଆଉ ଟ୍ରେନ ବସ୍ ତୁବ ନିର୍ଭର ହେଲା ଅଳୁକୁ କି ଅଟୋ ଉପରେ ହୋଉ ନିର୍ଭର ହେଲା ଅଳୁକୁ ବାର ବାର ଅଟୋ କର ଏଠିକି ଯାଅ ପୁଣି କି ଅଟ କର ଏମିତି ସବୁ ଆଉ ଏଇଆ ହଉଚି କଥା। ଆଉ କଣ କୁହନ୍ତୁ?
ଆଉ ଆପଣଙ୍କ କେତେଥର ଯାଇଛନ୍ତି ପୁରୀ?
ଏଇ ସେଇ ତିନି ଚାରି ଥର ଭଳିଆ ଯାଇଛି ଆଉ ଲାଷ୍ଟ ଟାଇମରେ ଯେତବେଳେ ଆମର ଭାଇର ଗୋଟେ ମାନସିକ ଥିଲା ସେତେବେଳେ ଯାଇଥିଲି ଆଉ।
ଆପଣ ଭୁବନେଶ୍ୱରରେ ରହିଁକିନା ଏତେ କମ୍ ଥରଯାଇଚନ୍ତି।
ହଁ ମୁଁ ଏତେ ବୁଲାବୁଲି ଏତେ ନୁହେଁ କାରଣ ବାପା ଏତେ ବୁଲାବୁଲି ମାନେ ନେଇକି ଯାଆ ନ୍ତିନିତ ସେଥିପାଇଁ ଆଉ। ଆଉ ସାଙ୍ଗସାଥି କୁ ଅନେଇଆକୁ ଅନେଇ ବସିଲା ବେଳକୁ ଘରେ ପୁଣି ପୁରୀ ଯାଇକି ଆସିବାକୁ ସେତିକି ସମୟ ଦରକାର। ଘରେ ସେତିକି ସମୟ ପାଇଁ ମୁଁ କଣ ହିଁ କହିବି କିମୁଁ କୁଆଡ଼େ ଯାଉଚି ସେଥିପାଇଁ ଯାଇନି ସରିଲା ଆଉ ଆଉ ସାଙ୍ଗସାଥିବି କେମିତି ତାଙ୍କ ସବୁ ପାଳେ ଯିବ ମଣିଷ ଏଇଆ ହଉଚି କଥା ଆଉ। ପୁଅ ପିଲା ହଁ ବୁଲିବାଟା ସହଜ ଝିଅ ଟିକେ ଆଉ ହଁ ଏୟା ହଉଚି ଆଉ।
ଆଉ ଆପଣ ପାରାଦ୍ୱୀପ କେବେ ଯାଇଚନ୍ତି?
ନା ପାରାଦୀପ ଏତେ ଆସିନି। ସୁବିଧା ହେଲେ ମୁଁ ନିହାତି ଯିବି ଆଉ।
ଆଜ୍ଞା ଆଉ ଜଗ ପୁରର ଆମର ଯୋଉ ଅଛି ତାରିଣୀ ମନ୍ଦିର ଆପଣ ଆସିନାହାନ୍ତି?
ନା କେବେ ଯାଇନି।
ଶାରଳା ମନ୍ଦିର ଶାରଳା ମନ୍ଦିର।
ସାରଳା ମନ୍ଦିର ଛୋଟବେଳେ ଯାଇଥିବି ଯାଇଥିବି ମୋର ମନେ ପଡ଼ୁନିି ଠିକସେ କହିପାରିବିନି।
ଆଉ ବାବା ଗୋରେଖନାଥ?
ବାବା ଗୋରେଖନାଥବି ନାଁ ବୋଧେ। ଯାଇନି।
ଆଉ ଆପଣ ଆଜି ରାତି ଭୋଜନ ଆଜି କଣ?
ରାତିରେ କେଆଣି କହିପାରିବିନି ଯାହାବି ଖାଇବି ତଭେଜ୍ ଉପରେ ହିଁ ଖାଇବି ଆଉ ନହ ସକାଳେ ଯେହେତୁ ମାଛ ଖାଇଛି ମାନେ ଆଉତ ଆଇଁଷ ଖାଇବିନି ଜମା ଏଓଲି ବାରିବି। ଦେଖିବା ବାହାରୁ ଚାଟ୍ ନେଇ ଆସିବି ନହେଲେ କି କିଛିବି ଭଜା ଭଜା ବନେଇି ବନେଇି କାରଣ ରା ତିରେ ଗୋଟେ ଭୋଜିବି ସେମିତି ଅଛି ଜଣଙ୍କ ବାହାଘରିଆ। ଯିବାର ଅଛି ବାପା ଭାଇପ ବୋଧେ ଯିବେ। ଓ ଆଉ ଆପଣଙ୍କର ରାତିରେ ବୁଜି ରାତିରେ ରାତିରେ ପାଇଁ ଖାଇବା ପତ୍ର କଣ?
ହଁ ହଁ ଇଏସ୍ ସାର୍ ଯାଉଚି।
କଣ?
ମେସରେ ରହୁଚନ୍ତି ମେସେର୍
କ ନା ନା ମୁଁ ଘରେ।
ଆପଣ କଣ ପ୍ଲସ୍ ଥ୍ରି କରିଚ?
ହୁଁ ପ୍ଲସ୍ ଟୁ ପ୍ଲସ୍ ଟୁ ମୋର ବିଜେପି ବକ୍ସି ଜଗବନ୍ଧୁ ଅଟୋନୋମସ କଲେଜ୍।
ତ ଆପଣ ରାଜେଶ ଭାଇଙ୍କୁତ ଜା
କଁ?
ରାଜେଶ ରାଜେଶ ଆପଣଙ୍କ ଭୁବନେଶ୍ୱରରେ ରାଜେଶ ଭାଇ?
କଁ କହୁଚନ୍ତିୁ ଶୁଭାଯାଉନ କଁ କଇଲେ?
ହଁ ରାଜେଶ ଭାଇ ସେବି ସେଠି ପ୍ଲସ୍ ଟୁ କରୁଥିଲେ ଆପଣଙ୍କବି ଆସଥିଲେ ସେ
ମୁଁ ଜାଣିପାରୁନି ଜାନଥିବି ହେଇଥିବ ମୁଁ କହିପାରିବିନି ଠିକସେ।
ଅଜତ ମହାପୁତ୍ର ନା ଜାନି ସେୟ ସବୁ କଉ ବ୍ୟାଚ।
ହଁ ତ ଆପଣଙ୍କ ଏବେ ପ୍ଲସ ଥ୍ରୀ କରିଚନ୍ତି।
ନା ତ।
ଆଉ ଏବେ କଣ କରୁଚନ୍ତି ଆପଣ?
ମୋର ଏମ ଏ ଫାଷ୍ଟ ଇୟର।
ପ୍ଲସ ଟୁ କୋଉ ବର୍ଷସାରିଲ ଆପଣଙ୍କ?
ଦୁଇ ହଜାର କୋଡିଏ।
ତାନେ ଆପଣ ବହୁତ ବଡ
ହୁଁ।
ସେ ବି ସେ ବିଜେପି କଲେଜ ରେ କରିଥିଲେ।
ଉଁ ହଁ ମର୍ ଦି ହଜାର କଡିଏ ରୁ ସରଲାଣି ପ୍ଲସ ଟୁ। ହୁଁ ହୁଁ। ହ୍ୟାଲୋ କଣ କହିଲେ?
ଆପଣ ଏ ଶୁକୁଆ ଖାଇଚନ୍ତି?
କଣ କଣ?
ଶୁଖୁଆ।
ଶୁଖୁଆ ହଁ ଖାଇଚି ଖାଇଚି ବଟ ସେଟା ମତେ ହଁ ଖାଇଚି ବଟ ମୋ ଦେହରେ ମାନେ ଗଲାନି ବୋଲି ଆଉ ଖାଉନି।
ହ
ଚିଙ୍ଗୁଡି ସୁଖୁଆ ଥରେ ଖାଇଥିଲି ଭଲ ଲାଗିଥିଲା। କିନ୍ତୁ ସେ ଟିକେ କରିବା ଟା ସୁବିଧା ନୁହେଁ ବୋଲି ଖାଉନୁ ହୋଉନି ଘରେ ଆଉ।
ହୁଁ।
ହଁ ତାକୁ ମେନ୍ କଥା ରଖିବା ପାଇଁ ଭଲ ଜାଗା ଦରକାର। ଆଉ ଜାଗା ବି କିଏ ଆଉ ମାନେ ଏକଡ ସେକଡ ହେଇଥିବ ସେ ପିମ୍ପୁଡି ଫିମ୍ପୁଡି ହେଇଯିବ ନା ଏଥିପାଇଁ ଆଉ।
ନା ଆମର ଏର ଫିଜ ରଖୁଛନ୍ତି
ଫିଜ ରେ
ଫ୍ରିଜରେ ସୁଖ ରଖାଯିବଏ ବୋଲି ମୁଁ ଜାଣିନଥିଲି।
ନା ଫ୍ରିଜରେ ଯଉ ତଳେ ଗୋଟେ ନଥାଏ ପରିବା ବକ୍ସ ବାଗିଆ
ହଁ।
ସେଇଥିରେ ଆମର ଏପଟୁ ସମସ୍ତେ ରଖନ୍ତି ଶଖୁଆ।
ଆଚ୍ଛା ଆଚ୍ଛା।
ଏଇଟା ଫ୍ରିଜ୍ ଭିତରେ ହଉଥାଏ।
ହୁଁ ହୁଁ ସେମିତି ତାହଲେ କିଛି ବେଧେ ରହୁଥିବ ଆଉ।
ହ ନହେଲେ ଆମର ଖରାପ ହେଇଯାଏ ଏପଟେ।
ସେଇଆ ହେଇ ସେଥିପାଇଁ ତ ଘରେ ମାନେ ଆସେନି ମାନେ ଗାଁ ର ଆଡେ ନେଇକି ଆସନ୍ତି। ତ ଆଗରୁ ଛୋଟ ବେଳେ ଆଣୁଥିଲେ। ବହୁତଥ ପିମ୍ପୁଡି ହେଇଗଲା ମାନ ଏତେ ଖାଇ ହଏନି ତାକୁ କରିକିଉ ମମି ମେଥା ଖଥାଆନ୍ତିନି ଜ ମମି ଆଉ ବନେଇବ କିଏ ଆଉ ପିମ୍ପୁଡିି ଫିପୁଡି ବାର ବାର ହେଲା ଠୁ ଆସିବା ବନ୍ଦ ହେଇଗଲା ଆଉ।
ହଁ ସେ।
ଏଇ ହଉଚି କଥା ଆଉ ହଉ ଠିକ ଅଛି ସମୟ ତବେ ସିଲାଣି ମୁଁ ରଖୁଚି ଆପଣଙ୍କ କଲ।
ଆଜଞା।
ହଁ ନମସ୍କାର।